କଣ କରୁଚନ୍ତି?
ଏଇ ଘରେ ବସିଚି।
ଓହୋ।
ତମେ।
ବସିଚି।
ଖାଇଲେଣି?
ଖାଇକି ଆସିଥିଲି।
ରୋସେଇ କଣ?
ଭାତ, ଡାଲି, କୋବି ଭଜା। ଆଉ କନ। ତରା ଘର ଆମ୍ବ ଆଚାର।
ଆଚ୍ଛା।
ହୁଁ।
ଆଉ ଘରେ ସମସ୍ତେ ଭଲ।
ହଁ ଭଲ। ଆପଣ କଣ କରୁଛନ୍ତି।
ମୁଁ ଏଇଠି ଟିଭି ଦେଖୁଛି ଘରେ।
ଓହୋ ଟିଭି ଦେଖିଲେ ଆଖି ଖରାପ ହବ।
ଆଚ୍ଛା। ମୁଁ ଯାହା ସକାଳେ ଖାଇଥିଲି ଏବେ ଆଉ କିଛି ଖାଇନି।
ସଖାଳୁ କଣ ଖାଇଥିଲେ?
ସଖାଳେ ପଖାଳ ଭାତ ଆଉ ବଡ଼ିଚୁରା।
ହଁ।
ପଖାଳ ଭାତ ବଢ଼ିଚୂୁରା। ହଁ।
ଆଉ ଏବେ ଖାଇନାହାନ୍ତି କଣ ପାଇଁ?
ରୋଷେଇ ହେଇନି ଏପର୍ଯୟନ୍ତ।
ହବ କେତେବେଳେ?
ହବ, ମୁଁ କଣ ରୋଷେଇଆ ଯେ ମୁଁ ଜାଣିଛି।
ହଁ ଯିଏ ରୋଷେଇ କରୁଚନ୍ତି ତାଙ୍କୁ ପଚାର ହବ କେତେବେଳେ?
ସେ ନାହାନ୍ତି ଏଠି କୋଉଠେ ମୁଁ ଖୋଜିିବି ଯାଇନି
ହୁଁ। ଆଉ କଣ କୁହନ୍ତୁ?
ହଁ କୁହନ୍ତୁ?
ଆପଣଙ୍କ ଆଡ଼େ ପାଗ ଏବେ କେମିତି ଅଛି?
ହଁ ପାଗ ଟିକେ ବର୍ଷାଳିଆ ପାଗ କରୁଛି। ଆଇମନ୍ ଖରା ଟା ଟିକେ କମି ଚି ଅବିକା ଆଉ।
ଓହୋ। ଆପଣଙ୍କ ଘରେ କିଏ କିଏ ରୁହନ୍ତି?
ଆମ ଘରେ ମୋ ବାପା, ବୋଉ ଆଉ ଆମ ଝିଅ, ମୁଁ
ଓହୋ।
ହଁ।
ଆପଣଙ୍କ ବାବା କଣ କରନ୍ତି?
ତ ଘର କାମ କରନ୍ତି।
ଓହୋ। ଆପଣ ଏବେ କଣ ପଢୁଚନ୍ତି?
ଏବେ ମୁଁ ବି ଏ ପଢ଼ୁଚି।
ଓହୋ।
ହଁ।
ପ୍ଲସଟୁରେ କେତେ ମାର୍କ ରହିଥିଲା?
ପ୍ଲସ୍ ଟୁରେ ଥିଲା ମୋର ନାଇଣ୍ଟି ନାଇନ୍ ପଏଣ୍ଟ ନାଇନ୍ ନାଇନ୍ ପରସେଣ୍ଟ।
ହଁ ସତେ କି?
ହଁ।
ତାହେଲେ ପେପର ରେ ତ ବାହାରିଥିବ ନିଶ୍ଚିନ୍ତ।
ହଁ ପେପର ରେ ବାହାରିଥିବ। ହେଲେ ମୋ ନାଁ ତ ଅବିକା ଆ ମୁଁ କହିପାରିବିନି ପଛଗଲେ ବି ହବ।
ଓହୋ ଯୋଉ ପେପରରେ ଯୋଉ ଆ ଆପଣଙ୍କର ବାହାରି ଥିବ ନେମ ଆଉ ଘର ଏମିତି ସବୁ ଆଡ୍ରେସ୍ ବାହାର ଥିବ ନା।
ହଁ।
ସେ ପେପରଟା ଟିକେ ମତେ ଫଟୋ ଉଠେଇ ଦେଇ ପାରିବେ?
ଆକ୍ଚୁଆଲି ସେ ଯୋଉ ପେପର ଯୋଉ ଫଟୋ ଉଠିଥିଲା ନା ସେଟା ହୋଉଚି ମୋ ଛୋଟ ବେଳର ଫଟୋ ଆଉ ସେ ଠିକଣାରେ ବି ମୁଁ ଆଉ ରୋହୁନି।
ଆଛା।
ହଁ।
ଓହୋ। ଆପଣଙ୍କ ଭଉଣୀ କଣ ପଢ଼ୀଛନ୍ତି।
ସିଏ ଏବେ ନବମ ପଢୁଛି।
ନବମ ଶ୍ରେଣୀ ଝିଅ ଟା।
ହୁଁ।
ଆଛା। ଆଉ ଆପଣଙ୍କ ମମି କଣ କରୁଛନ୍ତି ନା ହାଉସ ୱାଇଫ।
ହଁ ହାଉସୱାଇଫ୍।
ଆଛା।
ହଁ।
ଭଲ ରୋଷେଇ କରୁଥିବେ ଆଉ।
ହଁ ବହୁତ ଭଲ ରୋଷେଇ।
ଆଛା ଡାକୁନା ଖାଇବା ପାଇଁ
ସୁବୁ ନେଇଁ
ଡାକୁନା ଖାଇବା ପାଇଁ
ଡାକିବି ଖାଇବା ପାଇଁ ମାନେ
ମୁଁ କହିଲି ଭଲ ରୋଷେଇ ତ କରୁଥିବେ ଆଉ ଡାକୁ ନାହାନ୍ତି ଖାଇବା ପାଇଁ।
ଆଚୁଆଲି ଆମ ଘରେ ପରିବା ସବୁ ସରିଯାଇଛି ତ।
କିଣି ଆଣନ୍ତୁ।
ପଇସା ନାହିଁ।
ହଁ। ଆଉ କଣ କୁହନ୍ତୁ?
ହଁ କୁହନ୍ତୁ।
ହଁ କଉନାହାନ୍ତି।
ହଁ ତମେ କୁହ।
ଆପଣଙ୍କ ଆଡେ କଣ ପର୍ବପର୍ବାଣୀ ହୁଏ?
ଆମ ଆଡେ ଗଣେଶ ପୂଜା ସରସ୍ଵତୀ ପୂଜା। ଆଉ ରଥୟାତ୍ରା। ଆଉ ଅଛି କାଳୀ ପୂଜା। ଲକ୍ଷ୍ମୀ ପୂଜା ଖୁଦୁରୁକୁଣୀ
ହୁଁ ହୁଁ।
ଏସବୁ ହୁଏ ଆଉ।
ଆପଣ ଆପଣ ଖୁଦୁରୁକୁଣୀ କରୁଛନ୍ତି।
ଆମେ ହେଲୁ ପୁଅ ପିଲା ତ ଖୁଦୁରୁକୁଣୀ କେମିତି କରିବୁ?
ନାଇଁ ଓଷା ଯେହେତୁ ତ ସମସ୍ତେ କରିବା କଥା। ହ ହ
ସମସ୍ତଙ୍କ ପାଇଁ ମାନେ
ମୁଁ କହିଲି କି ଓଷା ଯେହେତୁ ତ ସମସ୍ତେ କରିବା କଥା କୁଅ ତୋ କି ସେ ଝିଅ ଆଉ ପୁଅ ପିଲାମାନେ ବି କରୁଛନ୍ତି।
ନା ନା।
କୁମାର ପୂର୍ଣ୍ଣିମା ଟା ହଉଥିବ
ସେଟା ବି କେବଳ ଝିଅପିଲା କରନ୍ତି।
କାଇଁ ପୁଅ ପିଲାମାନେ ବି ତ କରନ୍ତି କୁମାରୀ ମାନଙ୍କ ପାଇଁ
ଏଇଥିବ ହଁ ‌। ନାଇଁ ଆଜି। ହ୍ୟାଲୋ। ହ
ହ୍ୟାଲୋ।
ହଁ।
ହଁ କୁହନ୍ତୁ।
କହୁଛି ଆଉ ହାଲୋ ହାଲୋ ହଉଛ ବସିକି।
ହଁ କହୁ ନାହାନ୍ତି।
କୁହନ୍ତୁ।
ଆପଣଙ୍କ ଆଡେ ରଥଯାତ୍ରା ହୁଏ?
ହଁ ହୁଏ।
ଓହୋ କେମିତି ପାଳନ କଥା ଯେ ଟିକେ କହିବେ।
ଆପଣଙ୍କ ଆଡେ ହୁଏନି କି?
ହଁ ମାେ ହୁଏ
ଆଚ୍ଛା ରଥଯାତ୍ରା କହିଲେ କୋଉଁଠି ଅଧିକ ବଡ଼ ଧୁମଧାମରେ ପାଳନ କରାଯାଏ।
ପରିରେ
ହଁ ପୁରୀ କେମିତି ଯାଇଛନ୍ତି।
କଁ ଯାଇଛି।
କୋଉ ବର୍ଷ ଯାଇଥିଲେ?
ହଁ ଯାଇଥିଲି। ହଁ ଯେବେ ଫିଥ କ୍ଲାସ ପଢୁଥିଲି ସେବେ ଯାଇଥିଲି।
ଆଚ୍ଛା।
ହଁ।
ତାହେଲେ ରଥଯାତ୍ରା ଯାଇଥିଲେ ନା ଅନ୍ୟ କେତେବେଳେ
ନାଇଁ ଅନ୍ୟ କେତେବେଳେ ଯାଇଥିଲି।
ଆଚ୍ଛା। ଆଉ ଗଟା ଖାଲି ରଥଯାତ୍ରା ଟା ପୁରା ବିଶ୍ଵ ପ୍ରସିଦ୍ଧ ଆପଣ ଜାଣିଥିବେ। ହ
ହଁ।
ଆଉ ଯେତେବେଳେ ପ୍ରଭୁଙ୍କର ରଥଯାତ୍ରା ସମୟ ଆସେ ତାଙ୍କର ଅକ୍ଷୟ ତୃତୀୟା ଦିନ ଆପଣ ଜାଣିଥିବେ ତ ତାଙ୍କ ପାଇଁ ରଥ ପାଇଁ କାଠ ଆସେ।
ହୁଁ।
ହଁ ଆଉ ସେ ସବୁ ପ୍ରକାରର କାଠ ନୁହ କେବଳ ମାନେ ଗଛ ତ ବୋହୁତ ପ୍ରକାର ଅଛି, ହେ ଗୋଟେ ଖାସ୍ ଗଛ ରହି ସେ କାଠ ଟା ଆଣି ହୁଏ ରଥ।
ହୁଁ।
ଆଉ ସେଇଟା କେବଳ ଠାକୁର ସ୍ୱପ୍ନାଦେଶ ଦେବେ ଯଦି ହିଁ ତାହେଲେ ହିଁ ସେଇ ଗଛଟାକୁ ଯିବେ ଆଣିବା ପାଇଁ।
ଉଁ ହୁଁ।
ହୁଁ ଆଉ ଠାକୁରଙ୍କର ରଥ କାମ ତ ଏବେ ଚାଲିଛି ପୁରୀରେ।
ହୁଁ।
ହଁ କେବଳ ସେ ରଥଯାତ୍ରାକୁ ମହାରଣା ମାନ ହିଁ ପୂର୍ବ କାଳରୁ କରିଆସୁଛନ୍ତି ତ ଏବେ ବି ସେ କରି ଚାଲିଛନ୍ତି।
ଆମର ତ ମହାରଣା।
ହଁ ଆପଣଙ୍କର ହିଁ ଜାତି ଲୋକମାନେ ସେଠି କାମ କରୁ
ଆଚ୍ଛା ତାପରେ?
ତାପରେ ଠାକୁରଙ୍କର ଯେମିତି ନୀତି ହୁଏ ସେମିତି ଦେ ଗୋ ନୀତି ହୋଉ ଯେ ସ୍ନାନ ପୂର୍ଣ୍ଣିମା ତାକୁ ଦେବସ୍ନାନ ପୂର୍ଣ୍ଣିମା କୁହାଯାଏ, ଯେହେତୁ ସେ ଦେବତା ତ ଦେବସ୍ନାନ ପୂର୍ଣ୍ଣିମା ନା ନୁହଁ?
ହୁଁ।
ଆଉ ଆଉ ଦେବସ୍ନାନ ପୂର୍ଣ୍ଣିମାରେ ସେ ଶହେ ଆଠଗରା ପାଣି ଗାଧାନ୍ତି।
ହୁଁ ହୁଁ।
ଆଉ ଯଦିନ ଠାକୁର ଗାଧେଇଥିବେ ତ ସେଦିନ ପୁରା ଓଡ଼ିଶାରେ ବର୍ଷା ହୁଏ।
ହୁଁ ହୁଁ।
ଅନ୍ୟ ଆଡେ ହେଇପାରେ ବଟ ମୁଁ ଯେତିକି ଜାଣିଚି ଓଡ଼ିଶାରେ ବର୍ଷା ହୁଏ।
ଉଁ ହୁଁ।
ଆଉ ଠାକୁର ଗାଧେଇକି ତାଙ୍କୁ ଜର ବି ହୁଏ।
ଉଁ ହୁଁ।
ଠାକୁରଙ୍କୁ ଦୁଇରୁ ତିନି ଦିନ ରଖିଲା ପରେ ତାଙ୍କୁ ପୁଣି ରତ୍ନ ସିଂହାସନରେ ତାଙ୍କ ପହାଣ୍ଡି କରାଯାଏ।
ଆଚ୍ଛା।
ହଁ ତାପରେ ଠିକ୍ ତାର ଦୁଇରୁ ତିନି ଦିନ ପରେ ଠାକୁରଙ୍କର ରଥଯାତ୍ରା ଆସେ।
ଉଁ ହୁଁ।
ହୁଁ। ଆଉ ସର୍ବପ୍ରଥମେ ପ୍ରଭୁ ବଳଭଦ୍ର ବାହାରନ୍ତି। ରଥ ପାଇଁ। ତାପରେ ଦେବୀ ସୁଭଦ୍ରା ଆସନ୍ତି।
ହୁଁ।
ଆଉ ତାପରେ ଯାଇକି ପ୍ରଭୁ ଶ୍ରୀ ଜଗନ୍ନାଥ ଆଉ ସୁଦର୍ଶନ ଆସନ୍ତି।
ଆଚ୍ଛା।
ହୁଁ। ଆଉ ଯେତେବେଳେ ତିନି ରଥରେ ତି ଚତୁର୍ଦ୍ଧାମୂର୍ତ୍ତି ଯେତେବେଳେ ଛିଡାହେଇଥିବେ ହେଠି କିଛି ସମୟ ତାଙ୍କର ପୂଜା ଅର୍ଚ୍ଚନା ହୁଏ।
ହୁଁ।
। ସେଇ ସମୟରେ କେବଳ ଜଣେ ହିଁ ରାଗିଥାନ୍ତି ସେଇ ସମୟରେ।
ଉଁ ହୁଁ।
ସମସ୍ତଙ୍କୁ ଭାଇ ଭଉଣୀଙ୍କୁ ନେଇକି ଗଲେ ହାରି ହେଲେ ନିଜ ପତ୍ନୀଙ୍କୁ ଛାଡ଼ି ଗଲେ ସେଠି। ଆଉ ଏମିତିରେ ପ୍ରଭୁ ଯାଆନ୍ତି ତାଙ୍କ ମାଉସୀ ମାଙ୍କ ଘରକୁ।
ହୁଁ।
ଆଉ ସେ ହଉଛି ସମୁଦ୍ର କୂଳରେ ଯୋଉ ଅଛି ଯୋଉ ବାଲି ଯୋଉ ସେଇପଟେ ହିଁ ଯାଆନ୍ତି।
ହୁଁ ହୁଁ।
ଆ ସେଠି ଠାକୁରଙ୍କ ପାଇଁ ପୋଡ଼ପିଠା ଆଉ ଅନ୍ୟାନ୍ୟ ବିଭିନ୍ନ ପ୍ରକାରର ପିଠାପଣା ହେଇଥିବ ହେଠି।
ଉଁ ହୁଁ।
ଏଇ ଛଅ ସାତ ଦିନ କେବଳ ଠାକୁର ବାହାରନ୍ତି ସମସ୍ତଙ୍କୁ ନିଜ ଦର୍ଶନ ଦେବା ପାଇଁ। କାରଣ ମନ୍ଦିର ଭିତରକୁ ସେମତି ହିନ୍ଦୁ ହିଁ ପଶିପାରିବେ। ନାକି ଅନ୍ୟ ଜାତିର ଲୋକ ପସିବେ। ଜାତି ତ ନୁହଁ ଅନ୍ୟ ଧର୍ମର ଲୋକ।
ହୁଁ ହୁଁ।
ହଁ। ଆଉ ଠାକୁରଙ୍କର ଯେତେବେଳେ ବାହୁଡ଼ା ହୁଏ, ବାହୁଡ଼ା ଯେତେବେଳେ ଆସନ୍ତି ମାଉସୀ ମା ଘରୁ ତାଙ୍କର ପୁରୀ ଶ୍ରୀ ମନ୍ଦିରକୁ ଯେତେବେଳେ ଆସନ୍ତି ସେଠି ଠାକୁରଙ୍କର ଅଧର ପଣା ହୁଏ।
ଆଚ୍ଛା।
ଅଧରପଣା ନେଇସାରିଲେ ପୁଣି ସେ ଯାଆନ୍ତି ଭିତରକୁ।
ଉଁ ହୁଁ।
କିନ୍ତୁ ଯିବା ବାଟରେ ଲକ୍ଷ୍ମୀ ମା ଛେକନ୍ତି। ସେ ରାଗିଥାନ୍ତି ତ କହିଲେ ସମସ୍ତଙ୍କୁ ନେଇଗଲେ ମୋତେ ନେଲନି।
ଉଁ ହୁଁ।
ଆଉ ସେ ତାଙ୍କୁ ଏଠି ରସଗୋଲା ଦେଇଥାନ୍ତି। ତ ସେ ପ୍ରସନ୍ନ ହେଇକି